ମୋ ଝିଅ
ହାଲୋ।
ହାଲୋ।
କଣ କରୁଚ?
ବସ୍ଚି, ଆପଣ କଣ କରୁଚନ୍ତି?
ଆଉ ବସିଚୁ ଆଉ କରିବୁ କଣ।
ଆଚ୍ଛା, ଆଉ ବର୍ଷା ହଉଚି?
ହଁ ବର୍ଷା ହେଇଥିଲା ଛାଡ଼ିଲାଣି।
ଓହୋ। ଆଉ କଣ କୁହନ୍ତୁ।
ଆଉ ତମ ଆଡେ ବର୍ଷା ହେଇଚି ନା ହେଇନି?
ହଁ ଆଜି ଦିନଟା ସାରା ତ ବର୍ଷା ହଉଥିଲା ଏବେ ଟିକେ ଛାଡିଚି, ତଥାପି ପକୋଉଚି ଝିପିରି-ଝିପରି ଆଉ।
ବର୍ଷା ଦିନ ବର୍ଷା ହେବନି କଣ ହବ ତାହେଲେ।
ହଁ ସେଇଟା ତ ଠିକ କଥା ବର୍ଷା ଦିନ ତ ବର୍ଷା ହବ ନା।
ହୁଁ।
ଆଉ କଣ କୁହନ୍ତୁ।
ତମେ ବହୁତ ପା ବୁଦ୍ଧି ବୁଦ୍ଧିମାନ ପିଲା। ମୁଁ ଶୁଣିଥିଲି ଉହୁଁ ତମକୁ ଭଲ ରୋଷେଇ ଆସେ ବା ଏଇ ଯୋଉ ମୋମୋ ଚାଉମିନ।
ହଁ ଆସେ ମତେ ସବୁ ପ୍ରକାର ରୋଷେଇ ବନେଇ ଆସେ।
ଓହୋ କେମିତି କଣ ବନାନ୍ତି।
ଯେମିତି ଖାଇବା ବନା ହୁଏ ସେମିତି ବନାଏ ଆଉ।
ତଥାବି।
ତଥାବି। ତଥାପି କଣ ଟେ କହିବି କଣ ରୋଷେଇ କରେ ଏଇୟଆ ତ।
ହଁ।
ଯାହା ଭଲ ଲାଗେ ଖାଇବା ପାଇଁ ସେଆ ରୋଷେଇ କରିକି ଖାଏ ଆଉ। ଜନମା। ହୁଁ ଆପଣଙ୍କୁ ଭଲ ଲାଗେନି କି ଖାଇବା ପାଇଁ କିଛି।
ହଁ ମତେ ସବୁ ଭଲ ଲାଗେ ସବୁ ଭଲ ଲାଗେ ସବୁ ଭଲ ଲାଗେ ନାହିଁ ଏମିତି ଆଉ।
ଆଚ୍ଛା ଆଚ୍ଛା ଏମିତି କଥା। ଆଉ କଣ କୁହନ୍ତୁ?
ଆଉ କଣ ଗାଡି ମଟର ଯିବା ଆସିବା କରୁଛି। ଆଜି କଣ ରୋଷେଇ ହେଇଥିଲା?
ଆଜି ଆମର ହେଇଥିଲା ଆଜି ପଖାଳ ଆଉ ଯୋଉ କଲରା ଭଜା ଟମାଟର ପୋଡା। ଆଉ କଣ। ବଡିଚୁରା ଏଇଆ ଆଉ ଆପଣଙ୍କର।
ଆମର ଗରମ ଭାତ ମୁଗ ଡାଲି, ଭଜା, ପିଆଜ ରସୁଣ ମିକ୍ସଚର।
ଓହୋ ଏତେ ଜିନିଷ ଖାଇଛନ୍ତି ତାହେଲେ ଆଜି।
ଆଉ ରାତିକି ରୁଟି ଗୁଗୁନି ଆଉ। ଘୁଗୁନି କିଣିକି ନବୁ ଦୋକାନରୁ।
ଆଚ୍ଛା କାହିଁ ରୋଷେଇ କରିପାରିବେନି କି ଘରେ।
ନାଇଁ ବୋଉ କରିପାରିବନି ରୁଟି କରି ଦବ ରାତିରେ କରିପାରିବନି ଆଉ।
ଆପଣ କରୁନାହାନ୍ତି।
ମତେ ଆସିନି କିଛି।
ଶିଖିବା କଥା ନା ଯେତେ ହେଲେ ବି ଗୋଟେ ବେସିକ ନଲେଜ ତ ରହିବା କଥା ନା।
ନା ନା ମୋର କିଛି ରୋସେଇ ପ୍ରତି ଜ୍ଞାନ କିଛି ନାହିଁ।
ଏ ଜ୍ଞାନ ଜାଣିବାକୁ ଚାହୁଁନି ରୋଷେଇ ଜ୍ଞାନ।
ଆରେ କେତେ ହେଲେ ବି ରଖିବା କଥା କେତେବେଳେ କେମିତି ଦରକାର ପଡିବ କାଳେ।
ନା ଆମେ ରୋଷେଇ କଲେ ଯାଲେ ସବୁବେଳେ କହ ରୋଷେଇ କରିବା ପାଇଁ କାହିଁକି ଚିନ୍ତା କରିବ କର।
ଆଚ୍ଛା। ହଉ ଆପଣଙ୍କ ଆଡେ ରଥଯାତ୍ରା ହଉଛି ନା।
ହଁ ସବୁଆଟେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଜୁଲାଇ ଷୋହଳ ତାରିଖ ଦିନ ପଡୁଛି ଏ ବର୍ଷ ଗୁରୁବାର।
ମୁଁ ଷୋଳ ତାରିକରେ ୟାଙ୍କୁ କହିବି।
ଆପଣଙ୍କ ଆଡ଼େ ପ୍ରସିଦ୍ଧ କାଳେ ରଥଯାତ୍ରା।
ହଁ ଆମ ଆଡେ ପ୍ରସିଦ୍ଧ ପା ଆସୁନାହାନ୍ତି କେବେ ଦେଖିକି ଯିବେ ଏଠି।
ହଁ ବାହୁଡ଼ାଅଛିକୁଉ ଯିବା ଆଉ।
ଉଁ ହୁଁ ଆପଣଙ୍କ ଆଡେ ରଥଯାତ୍ରା କେମିତି ପାଳନ ହୁଏ ସବୁ।
ହୁଁ ଭଲରେ
ଭଲ ବୋଲି କେମିତି।
ରଥ ଛୋଟ ରଥ ହୁଏ ଠାକୁର ବସି ଯାଆନ୍ତି। ଚାରି ପାଞ୍ଚ ଖଣ୍ଡ ଗାଁରୁ ଆସନ୍ତି।
ଉଁ ହୁ ଆଉ କଣ କହିବ।
ହଁ କଣ ଜୀବନକୁ ଆଉ କଣ କରିବା ଏମିତି ଆଉ।
ଅହ। ଏଆ ଆଉ କଣ?
ତମ ରଥଯାତ୍ରା ବାସୀ ରଥଯାତ୍ରା ହୁଏ ପା ତମ ଆଡେ।
ଆମର ବାସି ରଥଯାତ୍ରା ହୁଏ ଅ ଯୋଉ ଦିନ ପୁରୀରେ ଆରମ୍ଭ ହୁଏ ତା ପରଦିନ ଆମର ଏଠି ରଥ ଟଣା ହୁଏ।
କଣ ପାଇଁ ଜାଣିଛନ୍ତି ସେ ବିଷୟରେ କିଛି?
ନା ସେ ବିଷୟରେ ତ ଜଣା ନାହିଁ ମତେ କିଛି କିନ୍ତୁ ଏତିକି ଜାଣିଛି ବାସିରେ ହିଁ ହୁଏ ବୋଲି।
ଜାଣିବା କଥା ନା।
ଜାଣିବା କଥା ତ କିନ୍ତୁ ଜାଣିନି। ହୁଁ ହୁଁ। ଆଉ କଣ କୁହନ୍ତୁ? ଆ ହଁ ଦେଖୁ
ଆଉ କଣ ଜାଣିନ ଜାଣିବା କଥା ନା ଆଗରୁ କ ମୁଁ ଶୁଣିଛି ଆଗରୁ ରଥଯାତ୍ରାଗୋଟେ ଦିନ ସବୁଡେ ମୁଁ ଦେଖି ଆସୁଛିଏଠିକି ଆସିବା ପାଇଁୋକ କଣ ସମୟ ହୁଏନି ସେଥିପାଇଁ ର। ପଚାମାନେ ଗୋଟେ ଆଉ ଗୋଟେ ବାସି ଦିନ କରନ୍ତି।
ହଁ ମୁଁ କେତିକି ଶୁଣିଛି କାଳେ ଏଠି। ଯୋଉ ଦିନ ରଥଯାତ୍ରା ଦିନ ରଥ ଟଣା ହେଲେ କାଳେ କିଛି ଅସୁବିଧା କି। ଅଘଟଣ ଘଟେ ବୋଲି ତା ପରଦିନ ପାଳନ୍ତି।
ହଁ କେତେ କଣ ଲୋକ କ ଲୋକ କଥା କହୁଛନ୍ତି କିଏ ଜାଣିଛି।
ଏ ତ ଠିକ କଥା ଲୋକଙ୍କ ମୁହରେ ତ ପଚାଶ ପ୍ରକାର ର କଥା।
ତମର ତ ଗୋଟେ ରଥ ନା ବଡ ରଥ। ପୁରୀ ନ ଖ ର
ହଁ ଗୋଟିଏ ରଥ ବଡ ରଥ କିନ୍ତୁ ଗୋଟିଏ ରଥରେ ତିନି ଠାକୁର ବସନ୍ତି। ହଁ ଆଉ କଣ କୁହନ୍ତୁ?
କଣ ଏମିତି ଆଉ।
ଆମର ତ ଏଠି ବହୁତ ଭଲ ଭାବରେହଉଛି ଆପଣ ସିନା ଏମିତି।
ଆମ ଗାଁରେ ଭଲ ହଉଛି।
ଆମର ତ ବହୁତ ବଡ ଆ କାରରେ ହବ କେତେ ଦୋକାନ ବଜାର ପଡିକି ହବ ଆପଣ ଆସନ୍ତୁ ଦେଖିକି ଯିବେ ଥରେ।
ଆମ ଗାଁକୁ ଆସ ଏ ବର୍ଷ।
ଯିବା ତାହେଲେ ଆଉ। ଉଁ ହୁଁ।
ଉଁ
ଆଉ କଣ କୁହନ୍ତୁ? ହଁ ସମସ୍ତେ ଭଲ ଆ ଆପଣଙ୍କର ଭଲ ସବୁ?
ହଁ ସମସ୍ତେ ଭଲ
ଉଁ ହୁଁ ଦେହ ପା ଭଲ ଅଛି?
ହଁ ଈଶ୍ୱରଙ୍କ ଆଶୀର୍ବାଦ ରୁ ଭଲ ଅଛି।
ଓହ।
ଏଆ ଓହ। ଏଇ ମାତ୍ର ହଁ ତିନି ମିନିଟ୍ ବାକି ଅଛି।
ଆଉ କଣ କୁହନ୍ତୁ?
ନାଇଁ ହଉ। ଏଆ ଉ, ଆପଣ ପୂଜାପୁଜିି କରନ୍ତି ବା କାଳେ ଆପଣଙ୍କ ଗ୍ରାମରେ?
ହଁ ନିଆତି।
ଉଁ ହୁଁ କେତେ ବର୍ଷ ହେଲାଣି କରୁ
ଉଁ ବାର ତେର ବର୍ଷ ହେଲା କଲିଣି ଆଉ।
ଓହ। ଆପଣ ଗ ଗାଁ ରେ କି କି ମନ୍ଦିର ଅଛି ସବୁ?
ଜଗନ୍ନାଥ ମନ୍ଦିର।
ହୁଁ।
ଶିବ ମନ୍ଦିର, ପାର୍ବତୀ ମନ୍ଦିର। ଶନି ମନ୍ଦିର, ହନୁମାନ ମନ୍ଦିର, ଚନ୍ଦ୍ରଶେଣ ମନ୍ଦିର, ତାରିଣୀ ମନ୍ଦିର।
ଉଁ ହୁଁ ଏତେ ସାରା ମନ୍ଦିରଣ ମନ୍ଦିର ଅଛି ନା?
ଆଉ ତମ ଆଡେ କଣ ଅଛି ଗନ୍ତବ୍ୟ ସ୍ଥଳ ଆ ବୁଲିବା ପାଇଁ ଭଲ ଜାଗା କଣ?
ଆମ ଆଡେ ଅଶୋକଝର୍ ଅଛି ପ୍ରସିଦ୍ଧ ଜାଗା।
ଉଁ ହୁଁ।
ମାନେ ଯୋଉ ପାହାଡିଆ ଅଞ୍ଚଳ ଭଲ ପ୍ରାକିଂ ପାଇଁ ଭଲ କିନ୍ତୁ।
ଉଁ ହୁଁ।
ଅହ।
ଯା ହଉ ଭଲ ହେଲା।
ଖଣ।
କଣ ଭଲ ହେଲା? ଉଁ।
ଉଁ।
ତାଳ ସଜ ଖାଇଛ ନା ଖାଇନ ଏ ବର୍ଷ?
ନା ବର୍ଷ ମୁଁ ଖାଇନି ପ୍ରାୟତଃ ଅଳ୍ପ ଖାଇଛି।
ଓହୋ।
ଆ -ଆପଣଙ୍କ ଆଡେ କେତେ ହେଇଛି କି?
ତାଳ ଶବଦ ସରିଲାଣି ତାଳ ଏବେ ହେଲାଣି ତାଳ ପାଚିବା ଉପରେ ହେଲାଣି ତାଳ ପକୁଡି ହବ ତାଳ ପିଠା ହବ ତାଳ ଇଡିଲେ ହବ।
ଭଲ ଲାଗେ ତ ଖାଇବା ପାଇଁ ସେ ସବୁ।
ହଁ କିନ୍ତୁ ଗରମ ଗରମ ତାଳ ଜିନିଷ ଖାଇଲେ ଝାଡ଼ା ଲାଗିବ।
ହ ତ ଆପଣ ଥଣ୍ଡା କରିକି ଖାଇବେ ନା ଏତେ ବ୍ୟସ୍ତ ହେଇକି ଖାଇବା କଣ ଆବଶ୍ୟକତା।
ନା ମୁଁ ଆପଣଙ୍କୁ କହିଦେଉଛି ନା ଆପଣ ଛୋଟ ପିଲା ଜାଣିନାହାନ୍ତି।
ଓହୋ ନାଇଁ ମୁଁ ତେ ଜଣା ଅଛି କିନ୍ତୁ।
ପକୁଡି ତାଳ ପକୁଡିର ସ୍ଵାଦ ସବୁଠାରୁ ଅଲଗା। ବେସନ ପକୋଡ଼ି ତାଳ ପକୋଡି ସଵାଦ ବହୁତ ଭଲ ଲାଗେ।
ହଁ ମୁଁ ବନେଇକି ଖାଇଛି ବହୁତ ଥର।
ଠିକ ଭଲ।
ହୁଁ ଆପଣଙ୍କୁ ବି ଯୋଉ ଜ୍ଞାନ ରଖିବା କଥା ଏଇ ରୋଷେଇ ଉପରେ କେତେବେଳେ ବି କେମିତି କାମ ଦେଇପାରିବ
ହଁ ରଖିବାଜ୍ଞାାନ ଆଉ ଆଗକୁ ଆଉ।
ଅହୋ ହଉ ଆଉ
ହଉ କଣ କରିବା ଆଉ ଦେଖିବା କଣ ହଉଛି ଆଗକୁ।
ଦେଖିବା ଆଉ
ହଉ ରଖନ୍ତୁ କେତେଳ ଦେବ।
ଆଜ୍ଞା।